ତା ଚଗଲା ହ୍ୟାଲୋ।
ହ୍ୟାଲୋ।
ହଁ।
ହଁ କଣ କରୁଛ?
ହଁ ଶୁଭୁଛି ନା? ଏଇ ବସିଛି ଆଉ ବର୍ଷା ହଉଛି। ତମର
କଣ କଣ କରିଛ ସରି ଗଲା ଖାଇ କି ଆସିଲି। ତମେ ଖାଇଲଣି?
ହଁ ଏଇ ଖାଇ ପିଅ ଯାଇନୁ ବା।
ଉ ହୁଁ ବର୍ଷା କେମିତି?
ଅ ହ।
କ କହିଲ? ବର୍ଷା କେମିତି ହଉଛି ତମ ଆଡେ?
ବର୍ଷା ଖାଲି ତାପରେ ତାପରେ ବର୍ଷା ଆସୁଛି ବର୍ଷା ଛାଡୁ ନାଇ। ହ
ଭୁବନେଶ୍ଵରରେ ପୁରା ବର୍ଷା ଗାଳୁଛି।
ହଁ ହଁ ଏ କାନି ବର୍ଷା ତାପରୁ ତାପରେ ଛାଡୁ ନାହିଁ।
ଆଉ ଖାଇ ପିଇ ସାରିଛ ଏବେ କଣ ହେ ଏବେ କଣ? ଚେ ନିଦ ଅସିବ ଆଉ।
ଏଁ?
ମୁଁ କହିଲି ଖାଇସାରିଲେ କଣ ଶୋଇପଡ ନା ମାନେ ଏମିତି ଆଉ କଣ କାମ କଥା କର?
ନା ବର୍ଷା ହଉଛି ଏଇ ଛୋଟ ଛୁଆ ଟା ପୁଅ ଟା ଶୁଆଇଦଉନି ଦି ମାସ ଟୀକା ନେଇ
ଓହୋ ତମର କୁଲିବେ ବି ନା କି ତା ମାନେ ମାଚ ଛୁଆ ହେଲା ପୁରା ରା ଯେତେବେଳେ ଛୁଆ ଶୋଇଲା ସେତେବେଳେ ତମେ ଶୋଇପଡ ରେଷ୍ଟ ନିଅ।
ନା ସେତେବେଳେ ସିଏ ଶୋଇଲା ବେଳକୁ କାମ ଥିବ ନା ଅଛି। ତାପରେ ଝିଅ ଟା ସେ ସ୍କୁଲ ଯାଇନି ସେ ସେ ଶୋଇନି ସେ ପ୍ରଥମ
ଆଛା ଭଲ ହେଲା ଆଉ। ତମର ଏକାଥରେ କଂପ୍ଲିଟ୍ ଫ୍ୟାମିଲୀ ଆଉ। ହେ ମୋର ଖାଲି ଗୋଟେ ପୁଅ।
ଓ
ଷ୍ଟାଣ୍ଡାର୍ଡ ଥ୍ରି ପଢୁଛି।
ଓହୋ।
ବର୍ଷା ହଉଚି ଯେ ଏବେ ଏଇ ସ୍କୁଲ ରୁ ଆସିବ ଆଉ। ତମେ ତିନିଟାରୁ ସରୁଚି ନା?
ହଁ ତାଙ୍କର ବି ସେଇ ଦଶଟାରୁ ତିନିଟା।
ହୁଁ ହୁଁ।
ହଁ।
ଆଜି ପୁରା ସକାଳୁ ବର୍ଷା ହଉଚ ଯେ ଛାଡିବାର ନା ନାହିଁ।
ହଁ।
ଆଉ କଣ କୁହ? ଆଜି କଣ ରା ଆଜି କଣ ରୋଷେଇ କଲ ଶୁକ୍ରବାରେ?
ଆଜି ମାଛ ହେଇଥିଲା ଆଉ ଭାତ। ତମର? ଆମର ମାଛ ଭାତ ଅଣ୍ଡା।
ମାଛ ଭାତ ଡାଲି ଲି ଆମର ଆଉ କିଛି ନାଇଁ। ତ ପୁଅ କୁଁ କୁଁ, ହଉଛି କାନ୍ଦୁଛି।
ଝିଅ ଝିଅ ଉଠେଇଦୋଉଛି ସବୁବେଳେ ତାକ କୁ ଜମା ଶୋଇଦଉନି।
ଆଉ କଣ କରିବ ରାତିରେ ଶୋଇଦୋଉଛି ନା ନାଇଁ?
ହଁ, ରାତିରେ
ନା ଯାହା ହେଲେ ବି ତାର କେୟାର ନବାକୁ ପଡ଼ିବ। ତାକୁ ଦି ଜଣ ଛୁଆ ହେଇଯାଉଛନ୍ତି ତ ତାଙ୍କୁ ପୁରା ହଇରାଣ କରିଦଉ ତାର ବି ପାଠ ପଢା ଦେଖିବାକୁ ପଡୁଥିବ ଇଆଡ଼େ ଛୁ ଛୁଆ ତାପରେ ଘରେ ରହିଲା ପରେ ଯାହେଲେ ବି ରୋଷେଇ ଫୋସେଇ।
ହଁ, ଆମର ଯୋଉ ମୋ ଯା ଘର ଯୋଉ ତା ପୁଅ ତାର ବି ପୁଅ ଟା ସେଇ ଦି ମାସର ସାତ ଦିନି ବଡ ସାନ ହେଇଛି।
ଏଇ ତ ଭାଇ ଇଏତ ଭଲପାନ୍ତିନି କାମ କରୁଛି କିଏ?
କଣ?
ମୁଁ କହିଲି ଏଇନା କାମ କରୁଛି କିଏ ରୋଷେଇ ଫୋସେଇ? ଓ ଅଁ ଅଁ ଆଁ ଏକାଥରେ ପୁରା କ ଥାବାର୍ତା ହେଇଥିବେ ଆଉ ଛୁଆ ଦି ଜଣ ସାଙ୍ଗ ସେ ଦି ଜଣବି ସାଙ୍ଗ ହେଇଯିବେ ନାଇଁ କି?
ହଁ।
ଆଉ ଗୋଟେ
ଇଏ ଆଉ ମୋ ମଝିଆ ଯା ପୁଅ ସାଙ୍ଗ ମଝିଆ ଯା ପୁଅ
ହୁଁ।
ସାନ ଯାର ପୁଅଟେ।
ଆଚ୍ଛା ଆଚ୍ଛା।
ଏଇଁନା ତମକୁ ହଇରାଣ କରୁଥିବ ଆଉ। ହଁ, ଦି ଜଣଙ୍କୁ ସାଙ୍ଗ କରିକି ଶୋଇଦଉଥିବ ତାପରେ ରୋଷେଇ କରୁଥିବ ଆଉ କଣ ସିଏ ତାଙ୍କର ଖେଳୁଥିବେ।
ଜଣେ ଜଗିଲେ ଜଣେ ରୋଷେଇ କଲେ ଆଉ।
ହଁ, ମ ମିଳିମିଶି ଘରେ କରିଦେଲେ ହେଇଗଲା ଆଉ।
ହଁ।
ମୁଁ ଆକ୍ଚୁଆଲି ଜବ କରେ।
କୋଉଠି?
ମୁଁ ସମ ଅଲଟିମେଟରେ ଏମ ଏ ସି ନର୍ସିଂର ଲେକ୍ଚରସିପ୍ କରୁଛି।
ଓହୋ ସେଇଠି ଅଛ ଏବେ?
ହଁ
ଏଇଥର ବା ମୋ ଶଶୁରଙ୍କ ଦେହ ଖରାପ ହେଇଥିଲା, ସେଇ ହସ୍ପିଟାଲରେ ଥିଲେ।
କୋଉଠି ସମ୍ ରେ?
କଣ? ସମ୍।
ଆଚ୍ଛା ଆଚ୍ଛା। ଏଇଠି ସମ୍ ପାଖରେ ସମ୍ ସମ୍ ଅଲଟିମେଟ୍ ଲାଗିକି
ହଁ ଆଇସୁ ରେ ଥିଲେ।
ଓହୋ ଏବେ ଭଲ ଅଛନ୍ତି ତ?
ହଁ। ହଁ ଭଲ ଆଉ ଆମେ ସେତେବେଳେ ପ୍ରେଗନେଣ୍ଟ ଥିବାକୁ ତାଙ୍କ ଦେହ ପୁରା ଖରାପ ହେବାକୁ
ଓହୋ।
ହଁ।
କଣ ହେଇଥିଲା କଣ?
କିଏରେ ବାପା? ଭାଇ ବ୍ଲଡ ପ୍ରେସର ଇଏ ହେଇଗଲା ତାପରେ ପ୍ରୋଟେଷ୍ଟରେ ତାଙ୍କର କଣ ମାଂସ ବଢିଥିଲା
ହୁଁ ହୁଁ ହୁଁ।
ହଁ ଏବେ ସେ ବାଉଳି ଚାଉଳି ହଉଛନ୍ତି କଉନା
ବାଉଳି ଚାଉଳି ହଉଛନ୍ତି ତାକୁ ଟିକ୍ ଖାଇବାରେ ଏକ୍ସଟ୍ରା ଲୁଣ ଦିଅ। ତାଙ୍କର ସୋଡିୟମ କମ ଥିବ ସେଥିପାଇଁ ଆଡୁ ସ୍ୟାଡୁ ଖାଲି ଗପୁଥିବେ।
ହଁ।
ଯୋଉ ଖାଇବା ଦଉଛ ଓ ହ ତାଙ୍କର ବ ବ୍ଲଡ଼ ପ୍ରେସର ବି ଅଛି ନାଇଁକି ଦେଇହବନି ବେଶ
ହଁ।
ଆଚ୍ଛା।
ବାଲଜିି ହଉଛନ୍ତି ତାପରେ ଏବେ ଅପରେସନ ପରେ ପାଇପ ଫାଇପ ଖୋ ଅ ଖୋଲା ହେଲା ପରେ ତାପରେ ତଥାପି ବି ଖାଲି ସବୁବେଳେ କହୁଛନ୍ତି ଖାଲି ମୁଣ୍ଡ ବୁଲଉଛି। ହଁ।
କଣ କରିବ ଏଇଟା ମାନେ ଏଜ୍ ହେଲା ମାନେ ସେୟା ଆାଉ।
ହଁ ପଚସ୍ତରୀ ବର୍ଷ
ହଁ।
ହୁଁ
ଆଉ ସବୁ ଘରେ କିଏ କିଏ ତମେ ତିନି ଜଣ ଯାଆ ନାଇଁକି?
ହଁ ଜଣେ ଯା ରାଉରକେଲାରେ ରହୁଛନ୍ତି ଆଉ ଆମେ ଦି ଜଣ ଘରେ।
ଆଛା।
ମଝି ଆ ଯିଏ ସିଏ ସିଆଡେ ରଉ
ଗୋଟେ ସାଙ୍ଗ ହେଇକି ସବୁ ମୁଁ ଗୋଟେ ମୁଁ ଗୋଟ୍ ଗୋଟେ ବୋହୁ ଆମର ଆଉ କିଏ ନାଇଁ ମୋର ଖାଲି ଶ୍ୱଶୁର ମୋ ଶ୍ୱଶୁର ଆଉ ହଜ୍ ବେଣ୍ଡ ଆଉ ନଣନ୍ଦ ବାହା ହେଇଯାଇଚନ୍ତି। ଶାଶୁ ନାହାନ୍ତି।
ଅ ହ।
ହୁଁଉ। ଏମିନ୍ତି ଚାଲିଛି ଆଉ
ଓ ହୋ
ଆମ ଶାଶୁ ନଥିବା ପାଇଁ ଆମେ ସବୁ ଭୁବନେଶୂରରେ ଶ୍ୱଶୁର ଏକେ ଲା ଗାଁ ରେ ରହୁଛନ୍ତି ବେଳେ ବେଳେ ଆସନ୍ତି ଆଉ
କଣ
ହ୍ୟାଲୋ
ହାଲୋ
ହଁ ହେଲେ ମୋ ଶଶୁର ଯିଏ ସେ ଗାଁ ରେ ରୁହନ୍ତି ବେଳେ ବେଳେ ଆସନ୍ତି ମାନେ ଆମ ପାଖକୁ
ହଁ ହଁ
ଏମିତି ଚାଲିଛି ଆଉ ଶ୍ୱଶୁର ଯିଏ ସେ ପୁରା ଷ୍ଟ୍ରଙ୍ଗ ଆମର ଗାଁରେ ଗୋଟେ ଝିଅଟେ ଅଛି ସେ ସବୁ ରୋଷେଇ ଫୋଷେଇ କରିଦିଏ ବାପାଙ୍କୁ
ହଁ
ଏଇ ଗାଁରେ ଗୋଟେ ଝିଅ ଟେ କଥା ହେଇଛୁ ସେ ଝାଡୁ ଫାଡୁ ମାରିଦିଏ ରୋଷେଇ ଫୋଷେଇ କରିଦିଏ ବାପାଙ୍କୁ
ହଁ
ହୁଁ ବା ସେଠି ଆମର ସବୁ ଜମିିବାଡି ହଁ ଜମି ବାଡି ଅଛି ନା ବାପା ତାଙ୍କର ସବୁ ଗାଁ ଟା କେଉଁଝର
କୋଉ ଗାଁ
କେଉଁଝରର ହଉଛି ଆମର ଗୋ ବିମଳା
ଆମର ପା କେଉଁଝର ଡିଷ୍ଟିକି ମୁଁ ବାହା ହେଇଛି ତ ସେଠି
ଆଉ ଏଠି କେଉଁଝର କୋଉଠି
କଣ୍ଟିପାଳ
ଓହୋ ଆମର ଏଟା ତେଲକୋଇ ବ୍ଲକ
ଓହୋ ଆମର ଏଟା ଆନ୍ଦପୁର
ଆଚ୍ଛା ଆଚ୍ଛା ବହୁତ ଡିଟେନ୍ସ
ହଁ ଯାଜପୁର ପାଖ କି ତମର କଥା ହବ କୋଉ ଗାଁ କହିଲତି ସଇଲା
ଆଉ ଆଜି କଣ ରାତିରେ ପୁଣି ରୋଷେଇ ହେଲାଣି
ରାତି କଣ କିଛି ପ୍ଲାନିଂ କରିନି ଏ ପର୍ଯ୍ୟନ୍ତ ଦେଖିବା କାମ ସରୁ ତାପରେ ଭାବିବା ଯିବ ଆଉ
ରାତିରେ ଶୋଇଲା ବେଳୁ ଚିନ୍ତା କରିକି ଶୋଇବ କଣ ରାନ୍ଧିଵି ସକାଳୁ ଛୁଆ କଣ ଟିଫିନ ହବ ଆଉ ପୁଣି ସକାଳୁ ଉଠିଲେ ପୁଣି ପ୍ଲାନିଂ ଚେଞ୍ଜ ହେଇଯାଉଛି ଯଦି ଟାଇମ ଅଛି ତ ଠିକ ଅଛି ଟାଇମ୍ ନାହିଁ ପୁଣି ସର୍ଟକଟ ରେ କଣ କରାହବ
ହଁ
ଏହା ଆଉ
ଏହା ଆଉ ଖାଲି ରାନ୍ଧ ବାହାଡେ ଖା ମାହାଜେ ଆଉ
ସେଗୁଡା ତ ବେଶୀ ଟାଇମ ସରୁଛି ଜାଣିଛ ତ
ଖାଲି କହିବେ କିଛି କାମ ନାହିଁ ଦେଖିଲା ବେଳୁ କାମ
ବେଶୀ କାମ ସେଇଥିରେ ଆଉ ଓଡିଶା ଲୋକ ତ ଖାଇବେନି ଦି ତିନି ପ୍ରକାର ଚାରି ପ୍ରକାର ନହେଲେ ତାଙ୍କର ହବନି ସବୁ
ହଁ
ଯାହା ହେଲେ ହେଇଥିବ ଯାହା ଘରକୁ ଯାଅ ମାନେ ତିନି ଚାରି ପ୍ରକାର ନହେଲେ ଖାଇଆ ପାଖରେ ବସି ମେ ଫ୍ଲାଏ।
ମୋ ଝିଅର ପଖାଳ ଭାତ ଆଳୁ ସିଝା ଦେଇଦେଲେ ତାର ସକାଳୁ ଦଶଟା ବେଳୁ ଖାଇ ଦେଇକି ପଳେଇବ।
ଆ କେତେ ବଢିଆ ଝିଅଟେ ତମର? ମୁଁ ବହୁତ ଭାତ ପାଇଁ ଭଲ ମାନେ ଭାତ ଦେଇଦେଲେ ସେ ଖୁସି।
ଆଉ ସେ ତ ସଖାଳୁ ଛତୁଆ ଫତୁଆ ଖାଇଦେଇକି ଟିୟୁସନ୍ କୁ
ହଁ।
ଆଉ ଆସିଲେ ଟିୟୁସନ୍ ରୁୁ ତାର ଭାତ ଆଉ। ଆଳୁ ସିଜା ତାକୁ ପିଆଜ ପିଆଜ ଦଳିବି।
ଝିଅ କଥା କୁହନ୍ତୁ ଆମ ଝିଅ ମାନେ ଭଲ।
ହଁ।
ପୁଅ ମାନଙ୍କର ସବୁ ଯାତ୍ରା। ଏଇଟା ଖାଇବୁନି ସେଟା ଖାଇବୁନି କାରଣ ତାଙ୍କୁ ଛୋଟ ବେଳୁ ଟିକେ ବେଶୀ ଇଏ କରି ଦିଆ ହୁଏ ତ, ସେ ବଡ ହେଲା ବେଳକୁ ବାହାରେ ଆଉ।
ଆଉ କୁନି ଝିଅକୁ ଖୁଅଇଲଣି?
କଣ? ଝିଅକୁ ନା ପୁଅକୁ?
ଓହୋ ସେ ତ ଏବେ ତମ ଠାରୁ ଖାଉଥିବ ନାଇଁ କି ମାନେ ବାହାର ଖାଇବା ତ କିଛି ଦଉନଥିବେ ନାଇଁ?
ହଁ।
ତାକୁ କିଛି ଦେବେନି ଛଅ ମାସ ପର୍ଯ୍ୟନ୍ତ ପୁରା ଟୋଟାଲି କିଛି ପାଣି ଫାଣି ତା ମୁହଁରେ କିଛି ମାରିବନି।
ନା ବା ମୁଁ କିଛି ମାନେ ତାପରେ ଛଅ ମାସଠୁ କଣ ଖାଦ୍ୟ ଦେବି ମୁଁ ବି ଜାଣିନି, ମୋ ଝିଅକୁ ମୁଁ ଜାଣି ପାରିଲିନି କିନ୍ତୁ ଇଅ ଦେଇକି ଭାରି ବାହାରି ବେତାଳିଆ କ ବାହ।
ଛଅ ମାସ ପର୍ଯ୍ୟନ୍ତ ସେ ତମର ଫିଡିଙ୍ଗ ହଉଛି ତ?
ହଁ।
ହଁ ଛ ସଫିସେଣ୍ଟ ତାକୁ ଖାଇଆକୁ ଦିଅ। ବାହାରର ଏବେ କୌଣସି ଜିନିଷ ଦବନି। ସେ ଯୋଉ ସିରପ ଦେଇଥିବେ ତାପରେ ଘର ଖାଇବା ସବୁ ଖାଇପାରିବ ସିଝା ସବୁ କରିକି ଦବ।
ହଁ।
ଭାତ, ଡାଲି, ଅମୃତଭଣ୍ଡା ମାନେ ପରିବା ପତ୍ର ଯାହା ସବୁ ସିଝା ଦବ।
କଣ କରୁଛ? ତମେ କୋଉ ଇଏରେ ନର୍ସିଂ କରିଛ ଜବ୍?
ମୋର ହଁ ମୋର ଜବ କରିସାରିଲାଣି।
କୋଉ ଇଏରେ ଅଛ?
କଣ କହିଲ କୋ ଇୟର ପାସ୍ ଆଉଟ ନା କଣ କୁଅନ୍ତୁ।
ନା ନା ମୁଁ କହିଲି ଯୋଉ କହନ୍ତି ନର୍ସିଂ ମାନେ ଇଏ ଅଛ ଯେ ମାନେ କଣ ମାନେ? କୋଉ ବିଭାଗ?
ଅଛି ଆଉ ମୁଁ ମୋ ପିଲାଙ୍କୁ ପଢଉ
କଣ କହିଲ?
ଲେକ୍ଚରସିପ୍।
ଓହୋ।
ସମ୍ ଅଲ୍ଟିମେଟ୍।
ଅଁ ହଁ। ଭଲ ଆଉ।
ସେଇ ସମ୍ ପାଖରେ।
ଓହୋ। ବା- ସାନିଆ।
ଆସ କେବେ ଭୁବନେଶ୍ୱର ବୁଲିବା।
ଉଁ ହୁଁ।
ହ୍ୟାଲୋ।
ଛୁରୀ। କଣ କହିଲ ଶୁବୁନେଇଁ?
ମୁଁ କହିଲି ଭୁ ମୁଁ କହିଲି ଭୁବନେଶ୍ୱର କେବେ ଆସ ବୁଲି।
ହଁ ଗଲେ ଯିମୁ ଆଉ।
ହଁ ଆଉ ନମ୍ବରଟା ରଖି ଯେତେବେଳେ ଆସିଲେ ଫୋନ୍ କରିବ କିଏ ଧର କେତେବେଳେ କାମ ପଡିଲା ହସ୍ପିଟାଲ ରିଲେଟେଡ୍‌ କଲ୍ କରିବ।
ହଁ।
ହୁଁ।
ହୋଉ ତାହେଲେ ର
ହଁ ହଁ ରଖି ଦଉଛି ବାଏ ବାଏ।
ହଁ। ହୋଉ ତାହେଲେ ଏବେ ତ କରତି ହଉ। ହ।